ହ୍ୟାଲୋ ହଁ ସାର୍ ନମସ୍କାର। କଣ ସାର୍ କଣ କରୁଚନ୍ତି କଣ ନାହିଁ?
ଏଇ ସାର୍ ସନ୍ଧ୍ୟାରେ ନାଇଁ ସନ୍ଧ୍ୟା ରାତିରେ ଭୋଜନ କରିକି ସାର୍ ଏଇ ବସିଚୁ। ଟିକେ ପାଠ ପଢ଼ା ପଢ଼ି ବ୍ୟବସ୍ଥା ଟିକେ କରୁଥିଲି। ଆ ଆପଣଙ୍କ କଥା ଟିକେ ମନେ ପଡିଲା ତ ସେଥିପାଇଁ ଆପଣଙ୍କୁ ଟିକେ ହେତୁ କଲି ଆଉ। ହଁ ଆପଣ କଣ କରୁଥିଲେ ସାର୍? ଆଜ୍ଞା ଆପଣ କଣ କରୁଥିଲେ?
ହୁଁ ବୋଇଲେ ସାର୍ ଏମିତି ବସିଥିଲି ନିଦ୍ରା ଆସିଲାଣି ସେଇ ଜାଗାରେ ବସିବା ପାଇଁ ଶୋଇବା ପାଇଁ ଅଛି ଆଉ।
ଆଚ୍ଛା ଆ ସାର୍ ମୁଁ କଣ କହୁଥିଲି କି ଯେ ଆପଣ ସ୍ୱପ୍ନ ଆଉ ବାସ୍ତବତାର ଯୋଉ ଦୁଇଟି ମୂଲ୍ୟବୋଧ ଅଛି। ଦୁଇଟି ଯେଉଁ କଥା ଅଛି ତାର ମୂଲ୍ୟବୋଧ ବିଷୟରେ ଜାଣିଛନ୍ତି କି ନାହିଁ ସ୍ୱପ୍ନ ଓ ବାସ୍ତବତା। ସ
ସାର୍ ସେଏ ତ କୁହନ୍ତି ଗୋଟେ ଯୋଉ ମରିଚିକା ଶୁଣିଥିଲି ସାର୍ ମରିଚିକା ଆଉ ସ୍ୱପ୍ନ ସେଇ ଗୋଟେ ଜିନିଷ ବି ଭାବ ସବୁବେଳେ।
ହଁ ମରିଚିକା ଯାହା ସ୍ୱପ୍ନ ସେଇୟା।
ସେଟା ଯଦି କିଛି ମିଳିବ। ମିଳିବ ନାହିଁ କିଛି କିନ୍ତୁ ସେଟା ସାର ମିଳିବ ନା ଆ ମାନେ ପାଇବା ପାଇଁ ଲୋକମାନେ ଜୀବନ ଜୀବନ ହାରି ଦିଅନ୍ତି ମଧ୍ୟ ସେଇ ଜିନିଷକୁ।
ଅ ଜଳର ଆଭାସ ଦିଏ ମରିଚିକା। କିନ୍ତୁ ସ୍ୱପ୍ନ ଆଭାସ ଦିଏ ତୁମର ଉ କଳ୍ପନା ର ଦୁନିଆକୁ। କିନ୍ତୁ ମରିଚିକା କେବଳ ଗୋଟେ ଆଭାସ ତମକୁ ଦିଏକି ଦୂରରେ ଜଳ ଅଛି ବୋଲି। ସ୍ୱପ୍ନ ତମକୁ କଳ୍ପନା ରେ ତମେ ଯାହା କର ବା ଯୋଉ ଭାବନା ଆଣ ସେଇଗୁଡିକ ତମକୁ ସ୍ୱପ୍ନ ରେ ଦେଖା ଦିଏ। ଆଉ ବାସ୍ତବ ତ ଆପଣ ଭଲ ଭାବରେ ଜାଣିଥିବେ ବାସ୍ତବ ଦୁନିଆ କଣ। ବାସ୍ତବ ଜୀବନ କଣ। ଆଉ ଏଇ ସ୍ୱପ୍ନ ଓ ବାସ୍ତବତାର ସଂଘାତ ଭିତରେ ଆମେ, ସମସ୍ତେ ଛନ୍ଦା, ଛନ୍ଦି ହେଇ ଜୀବନ ବିତୁଛେ। ନା କଣ କହୁଛନ୍ତି? ଏଇ ଯୋଉ, ହଁ। ତ ଆପଣଙ୍କ ସ୍ୱପ୍ନ ଆଉ ବାସ୍ତବତାର ସନ୍ଧି ଅ ଘଡ଼ିସନ୍ଧି ମୁହୂର୍ତ୍ତ ତରେ ଆପଣ ଅଛନ୍ତି କି ନା ନାହାନ୍ତି କେବେ ସେମିତି ପରିସ୍ଥିତିକୁ ଆପଣେଇଛନ୍ତି ନା ନାହିଁ?
ଆ ସାର୍ ଏ ମାନେ ଦେଖିବାକୁ ଗଲେ ସାର୍ ସ୍ୱପ୍ନ ବାସ୍ତବତା ସାର୍ ବର୍ତ୍ତମାନ ପରି କହିଲେ ମୋର ହିଁ ଚଳେ ବର୍ତ୍ତମାନ।
ହଁ।
ଯୋଉଟା କି ବାସ୍ତବତାରେ ଦେଖିବାକୁ ଗଲେ ବାସ୍ତବ ପରେ ସେଥିରେ ପରବର୍ତୀ ସମୟରେ ସମସ୍ୟା ଯେତେବେଳେ ଏ ସବୁ ମୋର ହିଁ ଦିନ ସବୁ ଦିନ ବଢ଼ିବ। କିନ୍ତୁ ମୁଁ ସେ ସେଇ ସମ ସମସ୍ୟା କୁ ମଧ୍ୟ, ମନକୁ ମୁଁ ବୁଝେଇ ପାରୁନି କାହିଁକି ଯେ ତୁ ମାନେ ଏମିତି ଜିନିଷ କିଛି ମିଳିବନି ତୋତେ ବୋଲିକିରି।
ହଁ। ଦେଖନ୍ତୁ ସାର୍, ଆପଣ ଯଦି ସ୍ଵପ୍ନରେ ଅଟକି ଯିବେ ତାହେଲେ ଆପଣ ବାସ୍ତବତାକୁ ଖୋଜିପାଇବେ ନାହିଁ। ଆଉ ବାସ୍ତବତା ଭିତରେ ଆପଣ, ଡୁବି ଗଲେ ବା ହଜିଗଲେ ଆପଣ ସ୍ୱପ୍ନ ଦେଖିବାକୁ ମଧ୍ୟ ସ୍ୱପ୍ନ ମାନେ ସମୟ ପାଇବେ ନାହିଁ। ସ୍ଵଭାବିକ କଥା। ତେଣୁକରି ଆପଣ ଟିକେ ବାସ୍ତବତା ଭିତରେ ହଜିଯିବା ପାଇଁ ଚେଷ୍ଟା କରନ୍ତୁ। ଆଉ ସ୍ୱପ୍ନ କୁ ଆଉ ମନର ଏଇ ଯୋଉ ମାୟା ଯୁକ୍ତ ଜାଲକୁ ଏଡାଇ ଦେବାକୁ ଟିକେ ଚେଷ୍ଟା କରନ୍ତୁ। ସ୍ୱ ଆପଣ ଜାଣିଛନ୍ତି ନାହିଁ, ଯେ ଆପଣ ବୁଢିଆଣୀର ଜାଲ ଦେଖିଛନ୍ତି ହଁ ସାର୍। ବୁଢ଼ିଆଣୀର ଜାଲ ଛିଡେଇବାକୁ ବେଶି ସମୟ ଲାଗେନାହିଁ। କିନ୍ତୁ ଆମକୁ ଲାଗିକେ ନାହିଁ ବୁଢିଆଣୀ ଜାଲଟା ଆମ ଆମର ପଥରେ ଗୋଟେ ବାଧକ ହୋଇ ଛିଡ଼ା ହେଇଛି। ହଁ କି ନାଇଁ?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
ଠିକ୍ ସେଇଭଳି ଭାବରେ ଆପଣଙ୍କ ମନର ଯୋଉ ଅ ଜ୍ୱାଳା ବା ଆପଣଙ୍କର ଯୋଉ ଉଁ ଯୋଉ ବୁଢିଆଣୀ ଜାଲ ଭରି ଯୋଉ ଛନ୍ଦା ଛନ୍ଦି ହେଇ ଗୋଟେ ଘର ଶୀ ତିଆରି କରିଦଉଚି, ତାକୁ ଛିଡ଼େଇ ପାଇଁ ବେଶି ସମୟ ଲାଗିବ ନାହିଁ। ଆପଣ, ସେ ବାସ୍ତବତା ଦୁନିଆକୁ ଫେରିଯାଆନ୍ତୁ। ଆଉ ବାସ୍ତବତାରେ ବଞ୍ଚିବା ପାଇଁ ଚେଷ୍ଟା କରନ୍ତୁ। ଏଇ ସ୍ୱପ୍ନର ମାୟା ଜାଲକୁ ଛିଣ୍ଡାନ୍ତୁ। ଗୋଟେ ସୁନ୍ଦର କଥା କହିଥିଲେ ଆମର ସୁଚି ରାଉତରାୟ, ବଢିଆ ସୁନ୍ଦର କବିତାରେ ଭାନୁମତିର ଦେଶ କବିତାରେ ବଢ଼ିଆ ସୁନ୍ଦର କବିତାରେ ମୋର ମନେ ପଡ଼ୁଛି ବଢ଼ିଆ କଥାଟେ କହିଥିଲେ। ଉଁ କହିଥିଲି କି, ତମେ ଯଦି ଫୁଲ ପାଖରେ ଅଟକି ଯିବ ତାହେଲେ ପୃଥିବୀ ତୁମ ପାଇଁ ହୋଇପଡ଼ିବ ପରିଚୟହୀନ। ହଁ କି ନାହିଁ ସାର୍? ଯଦି ଫୁଲଟେ ପାଖରେ ତମେ ଅଟକି ଯିବ ସମ୍ପୂର୍ଣ୍ଣ ପୃଥିବୀଟା ତମ ପାଇଁ ପୁରା ପରିଚୟହୀନ ହେଇଯିବ। କାରଣ ପୁ ଗୋଟେ ଫୁଲ ପୃଥିବୀରେ ଫୁଟି ନାହିଁ, ପୃଥିବୀରେ ଅନେକ ଫୁଲ ଫୁଟିଛି। ଆଉ, ତମେ ଯଦି ତାରାଟିଏ କୁ କେବଳ, ଆଜୀବନ ଚାହିଁ ରହିବ, ତାହେଲେ ଆକାଶ ତମ ପାଇଁ ଅର୍ଥ ହୀନ ହେଇଯିବ।
ଓଃ କଣ ଲେଖିଛନ୍ତି ଧାରେ କବିି ସାର?
ଆଉ ତମେ ଫୁଲଟେ ପାଖରେ ଅଟକି ଗଲେ ସମ୍ପୂର୍ଣ୍ଣ ପୃଥିବୀରେ କେତେ ଫୁଲ ଫୁଟିଛି ତମେ ଦେଖିପାରିବ ନାହିଁ। ଆଉ ତମେ ଯଦି କେବଳ ଆକାଶରେ ଗୋଟେ ତାରାକୁ ଚାହିଁ ରହିବ ଆକାଶରେ ତ ଅନେକ ତାରା ଅଛନ୍ତି ବୃହସ୍ପତି, ଅରୁନ୍ଧତି ଆ ମରିଚିଅ କେତେ କଣ ତାରା ଅଛି ତମେ ଯଦି କେବଳ ଗୋଟେ ତାରାକୁ ଅ ସନ୍ଧ୍ୟା ତାରାକୁ ଚାହିଁ ରହିବ ତାହେଲେ ତମେ ସକାଳର ତାରା ଦେଖିପାରିବ ନାହିଁ କିମ୍ବା ଅ ହଁ। ଧ୍ରୁବ ତାରାକୁ ଦେଖିପାରିବ ନାହିଁ କିମ୍ବା ଜହ୍ନକୁ ମଧ୍ୟ ଅନୁଭବ କରିପାରିବ ନାହିଁ ତାର ଶାନ୍ତ ସ୍ନିଗ୍ଧ ରୂପକୁ ଦେଖିପାରିବ ନାହିଁ ତେଣୁକରି ଆକାଶ ମଧ୍ୟ ତମ ପାଇଁ ଗୋଟେ ଏତେ ବିସ୍ତୀର୍ଣ୍ଣ ପରିସୀମା ବ୍ୟାପ୍ତ ଆକାଶ ମଧ୍ୟ ତମକୁ ଗୋଟେ ଅର୍ଥ ହୀନ ଲାଗିବ। ତେଣୁକରି ଗୋଟେ ଜିନିଷ ପାଖରେ ଆମେ ଅଟକି ଯାଇ ତାର ସୌନ୍ଦର୍ଯ୍ୟ ତାର ରୂପ ତାର ମହିମା ଭିତରେ ବୁଡିଗଲେ ଆଉ ସବୁ କିଛି ଅର୍ଥହୀନ ହେଇପଡେ। ତେଣୁକରି କବି କିଛି ଖରାପ କହିନାହାନ୍ତି ଆଉ ଆପଣଙ୍କୁ ଏଇ ସବୁ ଜିନିଷ କିମ୍ୱା ବେଶୀ ମତେ ଲାଗୁଚି ବେଶୀ ଗୁରୁତ୍ୱପୂର୍ଣ୍ଣ ଆପଣ ଟିକେ ଏଥିପ୍ରତି ଗୁରୁତ୍ୱ ଦିଅନ୍ତୁ। ଉଁ କେତେ ଭଲ ଭଲ କଥା କୁହାଯାଇଛି ଆମର ମହାନ ପୁ ସାହିତିକ ମାନେ କହିଛନ୍ତି। ହଁ ଆପଣ କଣ ପଢାପଢି କରୁଛନ୍ତି ଏବେ?
ପଢ଼ାପଢ଼ି ସାର୍ ଏଇ, ପରୀକ୍ଷା ପାଇଁ ଓଟିଇଟି ପରୀକ୍ଷା ପାଇଁ ପଢ଼ିବି ବୋଲି ଭାବୁଥିଲି ଯେ କିନ୍ତୁ ଦିନ ସାରା ବସିଲେ କିନ୍ତୁ ପଦିଏ ପାଠ ପଢି ପାଇଲି ନାହିଁ।
ଆଚ୍ଛା ଆଗକୁ ଆପଣଙ୍କର ଓଟିଇଟି ପରୀକ୍ଷା ଅଛି ଠିକ ଅଛି ସାର୍ ଆପଣ ପରୀକ୍ଷା ପାଇଁ ପ୍ରସ୍ତୁତ ହୁଅନ୍ତୁ ଆଉ ଆପଣଙ୍କର ପରୀକ୍ଷା ଭଲ ହେଉ ଆପଣ ଉତ୍ତୀର୍ଣ୍ଣ ହୁଅନ୍ତୁ। ଆଉ ସାର୍ ଆପଣଙ୍କର ଯୋଉ ଅ କର୍ମମୟ ଜୀବନ ଭିତରେ ଆପଣ ଆଉ କଣ କାର୍ଯ୍ୟ ସବୁ କରୁଛନ୍ତି ଦୈନନ୍ଦିନ ଜୀବନରେ ପରୀକ୍ଷା ପାଠ ପଢା ସହ ଆଉ କଣ କିଛି ଶୀ ବିଜନେସ୍ କିମ୍ବା ସାଇଡ୍ ପାର୍ଟ ଉଁ କାର୍ଯ୍ୟ କିଛି କରୁଛନ୍ତି କି?
ନାଇଁ ସାର୍ ସେଥିପ୍ରତି ମୋର ମନ ଅଛି କିନ୍ତୁ କୌଣସି ଜାଗାରେ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଅ ରହିିହେଲା ପରେ ହିଁ ମୁଁ ତାହା କରିବାର ମୁଁ ଯୋଜନା ରଖିଛି ଦେଖାଯାଉ ପରବର୍ତ୍ତୀ ସମୟରେ କଣ ହଉଛି ଆଉ ଛି
ଆଧୁନିକ ଆଧୁନିକ ଯୁଗର ଗୋଟେ ସଂଶୟ ଆଉ। ମାନେ ଯୋଉ ସୃଷ୍ଟି ହେଇଯାଉଛି ଯେ ଆମେ ବା ଏତେ ଉଚ୍ଚଶିକ୍ଷିତ ହେଇ ମଧ୍ୟ ଆମର ସମ୍ପୂର୍ଣ୍ଣ ପାଠ ପଢ଼ା ବା ଶିକ କ୍ଷା ବ୍ୟବସ୍ଥା ସବୁ କିଛି ଧୂଳିସାତ ହେଇଯାଉଛୁ ଏଇ ବେକାରୀ ସମସ୍ୟା କାରଣରୁ। ଆଉ ସାର୍ ଆପଣଙ୍କର କିଛି ପ୍ର ସେପରି କାର୍ଯ୍ୟ ବା ସେପରି କୌଣସି ଏଁ ବ କ୍ଷମତା ବା ପ୍ରଶାସନିକ କାର୍ଯ୍ୟରେ ଯୋଗ ଦେବା ପାଇଁ କୌଣସି ପ୍ରକାର ବ୍ୟବସ୍ଥା ଆପଣ ଆଗକୁ ଚାହିଁନାହାନ୍ତି। କରୁନାହାନ୍ତି।
ମୁଁ କରିବି ସାର୍ ସେଇ ପ୍ରତି ମୁଁ ଭାବୁଛି ଦେଖାଯାଉ କାରଣ ଗୋଟଏ ପନ୍ଥା ଦେଇରି ଆମେ ଧରି ସାରି ରହିଲେ ମଧ୍ୟ ଏଇଟା ପରବର୍ତ୍ତୀ ସମୟରେ ମୂର୍ଖାମିରେ ଖର୍ଚ୍ଚ ମଧ୍ୟ ଦେବା ଆମ ଦି
ହୁଁ।
ପୁଣି ସେ ଗୋଟେ ପନ୍ଥା ପାଇଁ ସମସ୍ତେ ଝଗଡା ଲାଗିବେ। ତେଣୁ ଆମେ ଅନ୍ୟ ପନ୍ଥାକୁ ମଧ୍ୟ ଦେଖିବାଟା ଭଲ ହବ ଭାବୁଚି ମତେ।
ନିଶ୍ଚିତ ସାର୍। କୋଉ ପନ୍ଥା ଆପଣ ଭାବିଚନ୍ତି ଭବିଷ୍ୟତରେ କରିବା ପାଇଁ?
ସାର୍ ତ ମୁଁ ଏପର୍ଯ୍ୟନ୍ତ ଭାବିପାରି ନାହିଁ ବୋଲି ସାର୍ ମୁଁ ତ ଏ ବର୍ତ୍ତମାନ ଥିଲି।
ବ୍ୟବସାୟ କାର୍ଯ୍ୟ କରିବା ପାଇଁ ଆପଣ ଭାବିଛନ୍ତି କି?
ବ୍ୟବସାୟିକ ବିଷୟରେ କରିବା ପାଇଁ ଭାବିଚି କିନ୍ତୁ ଉଚ୍ଚକୋଟିରେ ବ୍ୟବସାୟ କରିବା ପାଇଁ ଭାବୁଚି କିନ୍ତୁ ସେ ସବୁ ପାଇଁ ଅର୍ଥ ଉପ ଅର୍ଥର ତାର ଚିନ୍ତା ଆବଶ୍ୟକ, ତେଣୁ ମନ ବଳାଇ ନାହିଁ ସେସବୁ ମତି।
ହଁ ଆପଣ ଏଇ ଯୋଉ ଭେଟନାରୀ ବା ଆପଣଙ୍କର ଯୋଉ ଛୋଟ ଚାରାରୋପଣ କାର୍ଯ୍ୟ ଯୋଉ ରହୁଛି ଚାରା ଗଛରେ ଯୋଉ ରହୁଚି କଲମୀକରଣ ବ୍ୟବସ୍ଥା। ସେଇର ଗୋଟେ ବ୍ୟବସ୍ଥା କରୁନାହାଁନ୍ତି ଆପଣ ଛୋଟ ଛୋଟ ଗଛକୁ କଲମୀକରଣ କରିବା ବା ନୂଆ ଚାରା ସୃଷ୍ଟି କରିବା, ଆଉ ଆପଣଙ୍କର ଯୋଉ ଉଦ୍ୟାନ ଉମ ଯୋଉ କର ଅଁ ଅରଣ୍ୟ ଅଛି, ସେ ଉଦ୍ୟାନ କରିବାର ଯୋଉ ଲୋକମାନଙ୍କୁ ଚାରାରୋପଣ କରି ଯୋଗାଇବା ସେ ବ୍ୟବସ୍ଥା କରୁନାହାନ୍ତି ଭଲ ହବ।
ହଁ ସାର୍ ଦେଖିବା ସେ ସତ ହବ ବୋଇଲେ ସେଇ ଯୋଉଁ ଆମର ଯୋଜନା କରିବା ଆମେ ଆଉ ଅଁ ନିଜର ରୋଜଗାର ପନ୍ଥା ଗୁଡିଏ ଅନ୍ୟ ଗୁଡିଏ ପନ୍ଥା ଆପଣାଇଚୁ
ପୁରା କରିବା। ହଁ ଆଉ ଆପଣଙ୍କର ଯୋଉ ଉଁ ବ୍ୟବସ୍ଥା ସବୁ ରହୁଛି ପ୍ରତିଦିନର ଯୋଉ ଆଉ ଖାଦ୍ୟପେୟ ନିଜେ ରନ୍ଧାବଢ଼ା କରୁଛନ୍ତି। ନା ବାହାରୁ କ-କ୍ରୟ କରି ଖାଉଛନ୍ତି?
ଆଜ୍ଞା ସାର୍ କଁ କହିଲେ?
ବାହାରୁ କ୍ରୟ କରି ଖାଉଛନ୍ତି କି?
ଆନ୍ କଁ କହିଲେ ସାର୍?
ଯାହାବି ହଉ ଆପଣଙ୍କର ଦିନରେ ସଖାଳର
ସାର୍ ବେଳେ ବେଳେ ମୁଁ ସାର୍ ଆମର ବାହାର ଖାଦ୍ୟ କ୍ରୟ କରି ଖାଇଦିଏ। କାରଣ ସମୟର ଟିକେ ଅଭାବ ଟିକେ ଆଉ କାର୍ଯ୍ୟରେ ଯୋଗଦେବାକୁ ପଡ଼େ। ପ୍ରାୟେ ସବୁ ସମସ୍ୟାକୁ ଏଡାଇବା ପାଇଁ ବେଲିକିରି ବାହାରୁ କିଣିକିରି ଆମେ ଖାଇଦେବୁ ଇଏଁ। ଇଚ୍ଛା ପ୍ରକାଶ କରିଥାଉ ସବୁବେଳେ ଏନ୍ତି ଆଉ।
ମା ଚକୁଳି କିମ୍ବା ଇଟିଲି ଏସବୁ ଖାଦ୍ୟ ଖାଆନ୍ତୁ ତେଲ ଜିନିଷ ଟିକେ ଆଭଏଡ୍ କରନ୍ତୁ। ବା ପରିତ୍ୟାଗ କରନ୍ତୁ। ଆଉ କାରଣ ଆପଣ ତେଲ ଜିନିଷ ଯେତେ ଖାଇବେ ଆପଣ ସେତେ ଅସୁସ୍ ତ ହେବେ। ଇଟିଲି, ବରା, ଉପମା ଏଇଯୋଉ ଇଟିଲି, ଉପମା, ଚକୁଳି ଏଇସବୁ ଜିନିଷରେ ବେଶୀ ତେଲ ବ୍ୟବହାର ହୁଏ ନାହିଁ, ଯାହା ଦ୍ଵାରା କି ଆପଣ ସୁସ୍ଥ ରହିବେ।
ହଉ ସାର୍, ତାହେଲେ ଆମ ଦେଖିବା ସାର୍ ମୁଁ ଏଥର ଟିକେ ନିଜକୁ ସୁଦୃଢ କରିବାକୁ ଚେଷ୍ଟା କରୁଛି ସାର୍ ଦେଖାଯାଉ କଣ ହଉଚି ପରବର୍ତ୍ତୀ ସମୟରେ ବାସ୍ତବତା
ଆପଣାଇବି। ନିଶ୍ଚିତ ଭାବରେ ଗୋଟେ ରାସ୍ତାରେ ଯାଆନ୍ତୁ ନାହିଁ, ଆପଣଙ୍କୁ ଭଗବାନ ଭଲ ରାସ୍ତା ଦେଖାଉଛନ୍ତି, ଆପଣ ଭଲ ରାସ୍ତାରେ ଯିବା ଆସିବା କରନ୍ତୁ। ଖୁସିରେ ରୁହନ୍ତୁ, ଆଉ ରହିଲି ସାର୍ ନମସ୍କାର।
ଆଜ୍ଞା ସାର୍।